ହାଲି ରିକର୍
ଆଉ ତମ ଘରେ କିଏ କିଏ ଅଛନ୍ତି?
ହ ଆମ ଘରେ ଭାଇ ମୁଁ ମୋ ବାପା ମା।
ତମେ ପାଠ ପଢୁଛ ନା କଣ କରୁଛ ଅବିକା?
ହଁ ନାଇଁ ମୋର ପିଜି ସରିଲା ବଲାଙ୍ଗୀରରୁୁ। ଆଉ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ମୋର ଥିଲା ନୟାଗଡ଼ ଅଟୋନମେନ୍ସ କଲେଜରେ ଆଉ ପି ଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀର।
ଅ ଏଇ କଣ ଏଇ ଆନ୍ଧ୍ର ବିିଡ ବା ଏଇ ବର୍ଷଠୁ କଣ ବନ୍ଦ କରୁଛି ନିଉଜରେ ଦଉଥିଲା। ହ
ଆଜି ଦଉଥିଲା ନ୍ୟୁଜରେ?
ହଁ ଏ ବର୍ଷ ଠୁ ଆନ୍ଧ୍ରା ବିଡ୍ ବନ୍ଦ ହଉଛି ବା?
ହଁ ତାହେଲେ
ପୁଅ ପାଖକୁ ଲିଙ୍କ ଛାଡି ଥିଲି ମୁଁ ଦେଖିବି ଛାଡି ଦେବି ଲିଙ୍କଟା ହ୍ୱାଟ୍ସଆପରେ ଦେଖିବ।
ଇଏ ଭାଇରେ ମୁଁ ଭାବୁଥିଲି ଆନ୍ଧ୍ର ବିଡି କରିଦେବି ବୋଲି ହବ ବୋଲେ ଯାହା ହଉ ଲିପା ନିପାର ପାଇଗଲା କରିଦେଇଛି ସେ
ହୁଁ ହୁଁ। ଏ ବର୍ଷ କରୁଛି ମୁଁ ଦେଖୁଛି ଗୋଟେ ମିନିଟ୍ ଆର ମୋବାଇଲଟାରେ। ମୁଁ କଣ କରୁଛି ମୋଟାରେ ଭଏସ ଆସୁନି ହେଲା ତ ଭାଇ ମୋବାଇଲଟାରେ ମୁଁ ଓପନ କରିଛି ତ ସେଥିପାଇ ସିଏ ସବୁବେଳେ ମୋବାଇଲ ଦଉନାହାନ୍ତି।
ଓହୋ ହୋ ହୋ ସେଥିପାଇଁ ହେଲା ପ୍ରୋବ୍ଲେମ ଆଉ ନା ମୁଁ ତମକୁ ମେସେଜ କରୁଥି ମୁଁ କହିଲି କଣ ସେ କିଛି ମାନେ ମେସେଜ କଲେ ବି ସେ କିଛି ରିପ୍ଲାଏ ଦଉନାହାନ୍ତି କିଛି
ମାନେ ଏଥିରେ କଣ ହଉଛି ହ୍ଵାଟସପରେ ମୁଁ ସିନା ରିପ୍ ରିପ୍ଲାଏ ଦେଇଦେବି କିନ୍ତୁ ମେନ୍ ପ୍ରୋବ୍ଲେମ ହଉଛି ଯେ ସିଏ ମୋବାଇଲଟା ତାଙ୍କର କାର୍ୟା ଆପ୍ଲିକେସନଟା ରହିଛି।
ହଁ।
ହୁଁ ଆର ବର୍ଷଠୁ ଲେଖା ହେଇଛି ଦଉଛି ଆଉ ଆର ବର୍ଷଠୁ ଆନ୍ଧ୍ରବିଏଡ ବନ୍ଦ।
ଏ ଭାଇ
ଦଉଛି ଲିଙ୍କ୍ ଟା ନିଜେ ପ୍ରଭାତି ପ୍ରଭାତିି ପରିଡ଼ା ନିଜେ ଏଇଟା ମାନେ ଇଏ କହିଛନ୍ତି ଆଜ୍ଞା।
ଏ ଭାଇରେ ତାହେଲେ ବନ୍ଦ କରିଦେବ ତାହେଲେ ଆଉ
ଏଇରା ଚୋରୋଣୀଟା ବା କିଏ କଣ କରିକି ଆଣି ମନଇଛା ଗୋଟେ କରିଦେଇ ସେ ଫଟୋ ଫଟୋ ଦେଇକି
ହେ ଶଳା
ହଁ ମୁଁ।
ଦିଦି ତମର ଡିପିରେ ଯୋଉ ଫଟୋଟା ତମ ଫଟୋ ସେଇଟା?
ନା ନା ମୋ ଫଟୋ ନୁହଁ। ସେଟା ଆଗରୁ କିଏ ଦେଇଥିଲା। ତାର ଡିପି ରଖିଚି ମୁଁ ଆଉ ଚେଞ୍ଜ କରିନି।
ଆଚ୍ଛା ଆଚ୍ଛା।
ଏଇ ନମ୍ବର ଟା କିଏ ଚଲେଇଥିଲା ଗୋଟେ ପୁଅଟେ ହେଲା। ତାର କେତେ କଲ୍ ଆସ ଚି। ଏବେ ଜଷ୍ଟ୍ ମୁଁ ଚାରି ମାସ ହେବ ଏ ନମ୍ବରଟା ଆଣିଚି।
ହଁ।
ଯେତେବେଳେ କହଲା ସେ ଗାଡି ବାଡି ଚଲଉଥିଲେ କନ୍? ଆରେ ଆରେ ରେ ତମେ କଣ କହୁଚନ୍ତି ତା ନା ସିଲୁ କି ଗୋଟେ ଆ ସିଲୁ ଭାଇ ଗାଡି ଟା ଆଣିବ କି ନାଇଁ କୁହ। ହ ମୁଁ ତାଙ୍କ କରିବାରେ ମୁଁ ନୁହଁ ମୁଁ ଚାରି ମାସ ହେଲା ସିଏ ବୋଧେ ସିମ୍ ବନ୍ଦ କରିଦେଇଚନ୍ତି ମୁଁ ନୂଆ ସିମ୍ ଟା ଆଣିଚି। ଏ ନାଇଁ ଆମେ ମଝିରେ କଥା ହେଇଥିଲୁ।
ଓହୋ ତାହେଲେ ଏମିତି ହେଲା କି ମାନେ ସିମ ବନ୍ଦ ହେଇଗଲେ ସିମ୍ ଟା ଆଉ ଜଣଙ୍କୁ ଏତାରେ କରିଦଉଚନ୍ତି ଓହୋ ହୋ।
ହଁ ହେଲେ ସେ ବନ୍ଦ କରିଦଉଚନ୍ତି ବା ଏଇଁ ରା।
ହଁ ହଁ ହଁ ହେଲା ଆଉ।
ତ ସିଏ ତାପରେ ଆଉ ଗୋଟେ ଏ ଯଦି ମୁଁ ନିଜେ ସିମ୍ ଟା ଆଣିଥାନ୍ତି ତାହେଲେ ହୁଏତ ମୋ ଉପରେ ଏଇଟା ମାନେ ତାଙ୍କର ସବୁବେଳେ ସନ୍ଦେହ ରହିଥାନ୍ତା। ଭାଇ ନିଜେ ଆଣିଛନ୍ତି ତ ସେ ସେଥିପାଇଁ ମତେ ଆଉ କିଛି କହିପାରୁନାହାନ୍ତି।
ହଁ ଭଲ ଠିକ୍।
ମାନେ ଏତେ କଲ ଆସୁ ଚି ସେ ନମ୍ବରରୁୁ ଅ ମୁଁ ବ୍ଲକ୍ ମାରିମାରିକା ମୋ ମୁଣ୍ଡ ଖରାପ ହେଇଗଲାଣି।
ହ ହ ତମେ ଦିଦି କା ବ୍ୟାଚ୍ ର? ଆମ ଗାଁ ପଟର କ କା ବ୍ୟାଚ୍ ର?
ତମ ଗାଁ ପଟ ହ କସିକିଆରୀ ନା?
ହଁ।
ବବିନା ମହାକୁଡ ଗୋଟେ ଝିଅଟେ ଥିଲା।
ହଁ ହଁ ବାସ ବାସ ବା ବବିନା ମହାକୁଡ ହଁ।
ହୁଁ ସସ୍ମିତା ଆଉ ଗୋଟେ ସରୋଜିନୀ ଏମାନେ ଆମ ବ୍ୟାଚ୍ ର।
ଆ ସରୋଜିନୀ ମୋ ବୋବାଙ୍କ ଝିଅ।
ହୁଁ ସେମାନେ ଆମ ବ୍ୟାଚ୍ ର। ତିନି ଜଣଆଙ୍କ ତ ସେଇଠୁ ଆସିଥିଲେ ଆଉ।
ହଁ ଆମ ସ୍କାବାରର କିଏ ଥିଲା।
ମସ୍କାବାରି ର ଅମୂଲ୍ୟ ସାହୁ ଆଉ ଗୋଟେ ହଉ ଚି ଆମର ଅନ୍ତର୍ଜାମ ପରିଡା। ଆଉ ସୁମନ୍ତ ଅଜିତି ଅ ଅଜିତ୍ ପରିଡ଼ା। ଆଉ ମିନାର ରଞ୍ଜିତା।
ହଁ ମିନା ରଞ୍ଜିତା।
ହୁଁ ସେତିକି। ସେମାନେ ସେତିକି ହିଁ ଆସିଥିଲେ ମସ୍କାବାରି। ଆ ବାଲଣ୍ଡାର ତ ଗୋଟେ। ହଁ ନୂଆ ଗାଁ କଲେଜ ରେ ପଢୁଚି। ପ୍ଲସ ଟୁ ପ୍ଲସ ଥ୍ରୀ ଦିଟାଙ୍କ ନୂଆ ଗାଁ କଲେଜ।
ଆଚ୍ଛା ଆଚ୍ଛା।
ପ୍ଲସ୍ ଥ୍ରୀ କିନ୍ତୁ ମୁଁ କମ୍ପ୍ଲିଟ୍ କରିନି।
ଓହୋ।
ଅଧାରେ ଛାଡି ଦେଇଚି ମ୍ୟାରେଜ ହେଇଗଲା। ହଁ ହେଇଗଲା ବୋଲି ମୁଁ ଟୋ ଟାଲ ରାଜି ନଥିଲି ଜବସ୍ତି ହେଲା ଆଉ। ମାନେ ଫାଷ୍ଟରେ ମୋର ଗୋଟେ ପ୍ରୋବ୍ଲେମ ହେଲା କଣ ମୋର ଆଉ ଗୋଟେ ଜାଗାରେ ନିର୍ବନ୍ଧ ହେଇଥିଲା। ସେ ବି ମାନେ ଏମତି ଘରେ ହିଁ ଦେଖିଥିଲେ।
ହଁ।
ସେମିତି ଲଭ ଫବ କିଛି ନାହିଁ ଘରେ ଦେଖିଥିଲେ। କିନ୍ତୁ ସିଏ କଣ ମିଛ କହିଥିଲେ, ସେ ପିଲାଟା ପାଠ ସାଠ ପଡିିନାଇଁ। ତାପରେ କିଛି କାମ କରୁନି। ଏମାନେ କିଛି ନ ବୁଝାବୁଝି କରିକି ତାପରେ ଗୋଟେ ଜିନ୍ସ ଗୋଟେ ଜାଗାରେ କର୍ଜ ମାନେ ସେ ପ ତ ଏରିଆ ବିସ ଆମର କେହି ନାହାନ୍ତି ତ ବୁଝିବ କାକୁ ସିଏ ଯାହା କହିଲେ ତାପରେ ମଧ୍ୟସ୍ତ୍ରୀ ଯାହା କଲେ ତାଙ୍କ ଏଥିରେ ବିଶ୍ଵାସ କରି କରିଥିଲେ। ନିର୍ବନ୍ଧକ ସବୁ ହେଲା ନିର୍ବନ୍ଧ ଜଷ୍ଟ ମାନେ ଆଜି ହେଇଛି ସ ସକାଳ ପାଞ୍ଚଟା ବେଳକୁ ଫୋନ କରିକି ବାହାଘର ଭାଙ୍ଗା ହେଲା। ଏମ୍ତି ହେଲା ତାପରେ। ସେଇ କଥାକୁ ନେଇକି ବହୁତ କଥା ମାନେ ମୁଁ ଗୋଟେ ଜିନ୍ଷ ଦେଖିଲି। ସେଇ ଟାଇମ ରେ ମୋ ନିଜ ଲୋକ ହିଁ ମତେ ବହୁତ କଥା କହିଛନ୍ତି। ମୁଁ ଖାଲି ଗୋଟେ ଜିନ୍ଷ ଭାବିଲି ଯଦି ମୋର ଲଭ ଆଫେୟାର ଥାନ୍ତା କିଛି ଥାନ୍ତା ତାହେଲେ ମତେ କଣ ନ କରିଥାନ୍ତେ ସେ ଟାଇମ ରେ ଯେତେବେଳେ ଘରେ ନିଜେ ଠିକ୍ କରିକି କରୁଛନ୍ତି ତା ପରେ ବି ମତେ ଏତେ କଥା ଶୁଣିବାକୁ ପଡୁଛି। ମାନେ ମୁଁ ଆଉ ଗୋଟେ ଜିନ୍ଷ ଦେଖିଲି କେବଳ ମୋ ଘର ଲୋକ ଖାସ କରି କହୁଛି ମୋ ବାପା ବୋଉ। ଆମ ପୁଅ ଆମ ପୁଅ ସବୁବେଳେ ମୋ ସାଙ୍ଗରେ ରହିଛି। ମାନେ ଯେତେବେଳେ ମତେ ଲୋକ ୟାଡୁ ସାଡୁ କହୁଥିଲେ। ଉମଁ ସବୁବେଳେ ସେ ସାଙ୍ଗରେ ଅଛି ସେ ସେ ତୁ କିଆଁ ଡରଛୁ ତୁ କଣ ଭଲ ପାଉଥିଲୁ ତୁ କଣ ପଳେଇଛୁ। ତୁ କିଆଁ ଡରୁଛୁ ସବୁବେଳେ ଗୋଟେନସନ୍। କିନ୍ତୁ ଗୋଟେ ଜିନ୍ଷ ଯେହେତୁ ଗୋଟେ ସମାଜ ରେ ରହୁଛେ ତ ସବୁ ଯଉ ମାନଙ୍କ ସବୁ ଜିନ୍ଷ କୁ ନେଇକି ଚଳେଇଆକୁ ପଡୁଛି। ଚିନା ଅବିକା କହୁଛି ଆମୋ ମ ଏଇଟି ଶାଶୁଘର ଏତେ ପ୍ରୋବ୍ଲେମ ହଉଛି। ମୁଁ ଚାହିଥିଲି ତ କି ମାନେ ବହୁତ କିଛି କରିପାରନ୍ତି। ଆ ପୂର୍ବରୁ ମୁଁ ମହିପୁରୁ ବ୍ୟାଙ୍କ ରେ ମାନେ ଜବ୍ କରିଥିଲି ହେଲା। ତ ମୁଁ ଚେଷ୍ଟା କଲେ କଣ କିଛି କରିପାରିବିିନି କି।
ହଁ ସେଇୟା।
ପ୍ଲସ ଟୁ ପରେ ମୁଁ ନିଜେ ବ୍ୟାଙ୍କରେ ଥିଲି ନିଜେ ବୁଝାବୁଝି କରିକି। ଆମର ଯୋଉ ଡାଟା ଏଣ୍ଟ୍ରି ହଉଥିଲା ସେମାନଙ୍କର ସୁପରଭାଇଜର ଥିଲି ହେଲା। ତ ମୁଁ ଆରାମ ସେ ମାନେ ମୋର ଯେହେତୁ ଚିହ୍ନା ସେମାନେ ବି ଅଛନ୍ତି। ମୁଁ କରିପାରିବି ବହୁତ କିଛି ସେମାନେ ବି ଏବେ ଯା ବି ସେ ନୟାଗଡ଼ ହେଡ୍ ଅଫିସ ରେ ଅଛନ୍ତି। ତ ମୁଁ ଚାହିଁଲେ ବି କରିପାରନ୍ତି କିନ୍ତୁ ଗୋଟେ ଜିନିଷ ସେ ସମାଜକୁ ଡରିକି କିଛି କରିପାରିବନି।
ସେଇଆ ବା ଆମ ପଟରେ ଯଦି ସେଇଟା ହଉଛି। ଗୋଟେ ପ୍ରୋବ୍ଲେମ ଆଉ ବଲାଙ୍ଗୀର ପଟେ ଦେଖିଲି ତାଙ୍କର ଝିଅ ପିଲାମାନଙ୍କୁ ଏତେ ମାନେ ଏତେ ମାନେ ଦଉଛନ୍ତି ମାନେ ତା ପ୍ରିଫରେନ୍ସ ମାନେ ତାଙ୍କେ ଯୁଆଡେ ଏମିତି ଫୁଟୁବଲ ଭଲନି ସନ୍ଧ୍ୟା ଯାଙ୍ଗେ ଖେଳୁଥିବେ। ପୁଅ ପିଲାଙ୍କ ଭଳିଆ ହକି ମାନେ ହକି ଖେଳ ଏଇଭଳିଆ ତାଙ୍କର ମାନେ ତାଲା କରୁଛନ୍ତି ଆମପଟେ ଦେଇଥିଲେ ହେ ତା ଝିଅ ସେଇଆଡ଼େ ଯାଉଛି ହେ ଏମିତି କରୁଛି ଏମିତି କରୁଛି ବାହାରକୁ ଛାଡ଼ନି। ଲିପାନୀ ବାହିନୀ ପିଜି କରି ପାରଲାନି।
ଆମର ଏଇଠି ବେଶୀ ଅସୁବିଧା ବା କଣ କରିବା? ତାପରେ ମୁଁ ଦେଖୁଛି ଏଠି ମାନେ ଙ୍କ ଗାଁ ରେ କହିବି ନା ମାନେ ବହୁତ ଏମିତି ସ୍ତ୍ରୀ ଲୋକ ହନ୍ତୁ ପୁରୁଷ ଲୋକ ହୁନ୍ତୁ କା ସ୍ଵାମୀ ମରିଯାଇଛି। କି ମାନେ ଗା ସ୍ତ୍ରୀ ପଳେଇଚୁ କୁଆଡେ ଅଧିକାଂଶ ତ ବିବାହିତ ସ୍ତ୍ରୀ ଲୋକମାନେ ପଳେଇଛନ୍ତି। ହେଲା କିଏ ଛୁଆ ଛାଡିକି ଯାଇଛି କିଏ ଛୁଆ ନେଇକି ଯାଇଛି ହଁ ଏମିତି। ସେ ମାନେ ମୋର ଏଠି ନିଜ ନଣଦ ଗୋଟେ ହବ ବଡ ବଡ ବାପା ଶଶୁରଙ୍କ ଝିଅ ସେ ଗୋଟେ ଝିଅ ଟାକୁ ଛାଡିକି ଯାଇଛନ୍ତି ହେଲା। ତାପରେ ସେିଏ ଝିଅ ଟାକୁ ଯୋଉ ଛାଡିକି ଗଲେ ଏଇ ଗାଁରେ ଏକା ବାହାଘର ହେଇଥିଲା ଆମ ଘରଠୁ ସାତ ଆଠ ଘର ଛାଡିକି। ହେଲା ସିଏ ଏଇଠୁ କୋରଡ ର ଆଉ ଗୋଟେ ଝିଅକୁ ବାହାରିଲା ସେ ବି ନେଇ ହେଲା। ସେ ଝିଅଟା କଣଛି ତାର ଗୋଟେଝଅଟା ହେଲା ସେ ଝିଅଟାକୁ ନେଇକି ପଳେଇଲା। ସେଆ ଗୋଟା ଭଲ ପାଉଥିଲା।
ସା
ହେଲା। ବର୍ତ୍ତମାନ ସେ ଭିଣେଇ କହୁଛନ୍ତି ଆଉ ଗୋଟେ ଭାଇ କଣ କହିବ ମାନେ ଆସିଲେ ମୁଁ ବହୁତ ଚିଡାଦଙ୍କୁ ତମର ଆହୁରି ରସିକିଆ ପଣ ଯାଉନି ଦିଟା ବାଲ ଦିଟାଙ୍କ ପଳେଇଲେଣି ଆଉଛି ତୋର ବାହାହବାକୁ ଇ ଏ ଝିଅଟା ପ୍ଲସ୍ ଥ୍ରୀ ମାନେ କରିସାରିଲାଣି। ଏ ତାର ବାହାଘର ଫାହାଘର ଦେଖିବ ନା ତମେ ଆହୁରି ଦେ ନିଜେ ବାହାଘରେ ଚିନ୍ତା କରୁଛନ୍ତି? କଣ ନା ଝିଅଟା ବାହାଗଲେ ମତେ କିଏ ରୋଷେଇବାସ କରିକି ଦବ?
ହଁ
କରିବା ପାଇଁ କହ?
ରସିକିଆ ଗୋଟେ ହେଇଥିବ ଆଉ
ହଁ ବା। କହିଲେ ସେ ମାନେ ଫାଷ୍ଟ ସ୍ତ୍ରୀର ଝିଅଟା ସେ ସେ ଚାରି ପାଞ୍ଚ ବର୍ଷ ଝିଅଟା ହେଇଥିଲା ସେ ଛାଡ଼ିଦେଇକି ପଳେଇଲେ? ସେକେଣ୍ଡ ସ୍ତ୍ରୀ ର ବି ସେ ଚାରି ପାଞ୍ଚ ବର୍ଷର ଝିଅ ହେଲା ତାକୁ ସେ ନେଇକି ପଳେଇଲା।
ସେ ତାହେଲେ ପାଣିର ଯୋଉ ସିଚୁଏସନକୁ ତମର ସେଇ ସିଚୁସନ ପୁରା ଆ ଖାପଖୁଆଇ ହେଇଯାଉଛି ଆଉ
କଣ କରିବି?
ହଁ ହଉ ଆଉ ଖାପ ଖୁଆଇକି ଚଳ ଆଉ ପରିସ୍ଥିତି ତ ସବୁ
ଅବିକା କହିବି ମୋବାଇଲ ଦବାର କାରଣ ଅଛି ସେ ଜାଣିଛନ୍ତି ମୁଁ ଏବେ ଦି ଦିନ ତିନି ଦିନ ହେଲା ବହୁତ ମାନେ ଟେନସନରେ ରହୁଛି ବହୁତ ଡିପ୍ରେସନରେ ରହୁଛି ହେଲା। ଆଉ ମୋ ମୁଣ୍ଡ ଖରାପ ହବ ମୁଁ ଜମା ଏଇଠି ରହିବିନି। ମୁଁ ସିଧା ଘରକୁ ଯିବି ଆଉ ଘରକୁ ଗଲେ ସ ଜାଣି ମୁଁ କଲ୍ ଫଲ ରିସିଭ୍ କରିବିନି କି କ ଥାହେବିନି ମୁଁ କହିବାକଥା। ଏଠି ଥିଲା ବଳେ ତ ବୁଝିପାରୁନ ସେଠି ଗଲାବେେଳେ ସେଠି ଗଲା ପରେ ବଡ ବଡ ଭାଷଣ ମରା ହଉଛି। ହଁ ତମେ ସଙ୍ଗୁ ବୁଝିବ ମୁଁ ଘର ଭଡା ନେଇଯାଉଛି ଇଏ ହଉଛି ସ କର ଅଛି ପଳେଇ ମୁଁ କହିଲି ଦେଖ ଟେନସନ ମୋ ବାପା ମା ଶିଖେଇ ନାହାନ୍ତି ଯେ କାହା ବାପା ମା ଠୁ ତାଙ୍କ ଛୁଆକୁ ଅଲଗା କରିବା ପାଇଁ। ହେଲା ତ ମୁଁ କହିବା କଥା ସେ ଘରେ ରହିକି ବାହାର ଲୋକ ନ ଜାଣିଲା ଭଳିଆ ତମେ ସମାଧାନ କର। ମୁଁ କହୁନି ବାହାରେ ଯାଇକି ମତେ ରଖ ବୋଲି ହେଲା ମୁଁ ଜାଣିଛି ମୁଁ ସ୍ଵାମୀର ରୋଜଗାର ବେଶୀ ନାହିଁ। ତ ଯେତିକି ହଉଛି ବି ସେତିକିରେ ମୁଁ ଚେଷ୍ଟା କରୁଛି ଚଳିବା ପାଇଁ ତାପରେ ଯଦି ଘର ଭଡା ନେଇକି ରହୁଛି ସେଆଡେ ତିନି ଚାରି ହଜାର ମାନେ ଅଲଗା ଯାଉଛି। ଛୁଆଟେ ହେଲାଣି ତା କଥା ପୁଣି ଦେଖିବାକୁ ପଡିବ କି ନାଇଁ ତ ସବୁଆଡୁ ଭାବିି କି କହିଲା ବେଳକୁ ହ କିଛି ହଉନି ଆଉ କିଛି ବି କରିପାରୁନୁ ସତ କଥା ମାନେ ବହୁତ କିଛି ଭାବୁଛୁ ହଁ ଏଇଟା କହିଦେବି ସେଇଟା କରିଦେବି ଗୋଟେ ଆଉ ଗୋଟେ ଜିନିଷ ମୋର ବାହାଘରକୁ ଏଇଠି ଏଇ ଏଇ ଅଠେଇଶି ତାରିଖରେ ମୋର ଆନିଭର୍ସରୀ ତିନି ବର୍ଷ କମ୍ପ୍ଲିଟ୍ ହବ ହେଲା। ତ ଆଜି ପର୍ଯ୍ୟନ୍ତ ମୁଁ ପାଟି ଖୋଲି ନଥିଲି। ଏବେ ଜଷ୍ଟ ମାନେ ପାଟି ଖୋଲିଲି କାଇଁ ମୋ ଝିଅ ଯାଉଥିଲା ତାଙ୍କ ପାଖକୁ ମା ଡାକିକି ଗୋଇଠା ମାରିଦେଲେ ମୋ ଝିଅକୁ।
ହଁ।
ତାଙ୍କର ଫାଷ୍ଟ ମାନେ ପ୍ରଥମ ରାଗ ହଉଛି ମୋର ଝିଅଟି ହେଇଛି ତାଙ୍କର ପୁଅ ଦରକାର ଥିଲା।
ଏ ଭାଇରେ
ତ ଯେତେବେଳେ ଗୋଇଠା ମାରିଛନ୍ତି ମୋ ମୁଣ୍ଡକୁ ପିତ୍ ଚଢିଲା ବିଶ୍ୱାସ କରିବନି ମୁଁ ଆଜି ପର୍ଯ୍ୟନ୍ତ ମୋ ବାପା ମା ତ ଶିଖି ନାହାନ୍ତି ମୁଁ ଆଜି ପର୍ଯ୍ୟନ୍ତ କାହାକୁ ଗୋଟେ ୱାର୍ଡ ବି କହିନଥିଲି ପ୍ରବଳ ଗାଳି କଲି। ମୁ ମୋ ଛୁଆ କହିଲ ବେଳେ ଆଜି ପର୍ଯ୍ୟନ୍ତ ହାତ ଦଉନି ଦୁଷ୍ଟ ହଉଛି ସେ ଆଉ ଛୁଆ ମାନେ ଦୁଷ୍ଟ ହବେନି କିଏ ହବ ମୁଁ କହ ମୁଁ ମୁଁ ପୁଣି ଦୁଷ୍ଟ ହେଇଥିବି, କି ଆମ ପୁଅ ଦୁଷ୍ଟ ହେଇଥିବ ମୋ ବାପା ମା କେମିତି ସମ୍ଭାଳିଚନ୍ତି ନା ନାଇଁ ମୁଁ ତ ଗୋଟେ ଛୁଆ ନା ମୋର ମାନେ ମୁଁ ଏ ବେ ତାକୁ ଦେଖିବିନି। ସେ ବଡ ହେଲେ ଆଉ କଣ ଦୁଷ୍ଟ ହଉଚି ନା କଣ? ତ ଛୋଟ ଛୁଆ ସେ ଜାଣୁନି ତାପରେ ଦେଢ ବର୍ଷର ଛୁଆଟା କଣ ବୁଝେଇଲେ ବି ସେ ବୁଝିଯିବ କି?
ସେ
ଯେତିକି ନ ମାନେ ହବା କଥା ହବ ସେମାନେ ସେ ପାଖକୁ ଯାଉଚି ଯ ଦୁସ୍ କଷ୍ଟ ବି ହବାର ନାଇଁ ପାଖକୁ ମା ମା କହିକି ଯାଉଚି ମୁଁ ଭାତ ଗାଳୁଥିଲି। ମୁଁ ଯାହା ଯାଇଥିଲା ହଁ ହଉ